ହୁଁ ହାଲୋ।
ହାଲୋ।
ଆପଣ ଶୁଣିପାରୁଛନ୍ତି?
ହଁ ଶୁଣିପାରୁଛି। ଆପଣ କେମିତି ଅଛନ୍ତି? ହଁ ଏଇଠି ଏବେ ଟିକେ ଖାଇକି ବାହାରେ ବୁଲୁଥିଲି ଆଉ। ଓହୋ ହଉ ଆଣ ଖାଇ
କଣ ପାଇଁ ଆପଣ ବୁଲୁଛନ୍ତି
ଏବେ କିଏ ଖାଇଲି ତ ହଉ କଣ କରିବି ହଁ କଣ କଣ ଖାଇଲେ?
ଆମେ ଭାତ ଡାଲି ଖାଇଲୁ।
ଆଉ ହଁ ଆଉ କିଛି ଖାଇନାହାନ୍ତି।
ନାଇଁ ଆପଣ କଣ ଖାଇଲେ?
ମୁଁ ଖାଇଛି ଭାତ ଡାଳିମା ଆଉ ଆମ୍ବ। ଆପଣ ଆମ୍ବ ଖାଆନ୍ତିନି କି?
ନା ମୁଁ ଆମ୍ବ ଖାଏନି।
କଣ ହେଇ ଖାଆନ୍ତିନି ଆମ୍ବଡା। କେତେ ଗୋଟେ ଭଲ ଫମ ଜାତୀୟ ଫଳ ଆମକୁ ଭଲ ଲାଗେ ଖାଇବାକୁ ଏଇ ଖରଦିନେ ତ ସମସ୍ତଙ୍କୁ- ତାଙ୍କ ଘରେ ବହୁତ ଆମ୍ବ ଥାଏ। ଆଉ ପୁଣି ପାଚିଲା ପାଚିଲା ଆମ୍ବ ଭାତ ତା ଆମ୍ବ ଖାଇବା ତ ହିଁ ଭାତ ଆମର ସବୁ- ପୂର୍ଣ୍ଣ ଯାଇଥାଏ ଆମ ଭୋକ।
ମୁଁ ବର୍ତ୍ତମାନ ବିଦେଶରେ ରହୁଛି। ସେଇଥିପାଇଁ ଆମର ଏଇଠି ଆମ୍ବ ମିଳୁନାହିଁ। ସେଇଥିପାଇଁ ମୁଁ ଆମ୍ବ ଖାଇପାରୁନାହିଁ ମୁଁ ପଣସ ଖାଉଛି।
ଓହୋ ହୋ ଏମିତି କଥା ତାହଲେ ହଉ ଆଉ।
ଆଜ୍ଞା ଆପଣ।
ଆଉ ମୁଁ ଆଜି କଣ କହିଲେ
ଆପଣ ହସୁଛନ୍ତି କଣ ପାଇଁ ଆପଣ ହସିୁଛନ୍ତି କଣ ପାଇଁ?
ମୁଁ ମୁଁ ମୁଁ କହିଲି ଆପଣ ଆମ୍ବ ଖାଇ। କରୁନାହାନ୍ତି ତ ସେଥିପାଇଁ ଆଉ ଏଇଟାକୁ ଦୁଃଖ କଥା ଆଉ
ହଁ ଭଗବାନ ସମସ୍ତଙ୍କୁ ସବୁ ଦେଇ ପାରନ୍ତିନି।
ହଁ ସେଇଟା ବି ସମସ୍ତ କଥା ମୁଁ ଆଜି ଦୂରଦର୍ଶନ ଦେଖୁଥିଲି। ଏବେ ଖରା ଯୋଉ ଭଳିଆ ହେଲାଣି ସମସ୍ତଙ୍କ ଅଂଶୁଘାତ ହେଇଯାଉଛି। ଆପଣଙ୍କ ଆଡେ ଖରା କେମିତି ହଉଛି ଆଉ ଆପଣ ତାର ଘରରୁ ବଞ୍ଚିବା ପାଇଁ କଣ କଣ କହୁଛନ୍ତି।
ହଓ ମୁଁ ବି ରେଡ଼ିଓରେ ଶୁଣୁଥିଲି ଆଜି। ଅଂଶୁଘାତର ଦୁଇ ଜଣ ମୃତ୍ୟୁ ବରଣ କରିଛନ୍ତି। ଅଂଶଘାତା ପାଇଁ ପ୍ରଥମେ ମୁଁ ସକାଳୁ ଉଠୁ ଉଠ!
ମୁଁ କିଛି ଦ୍ରବଣ ବିିଉଛି ଯୋଉଟା କି। ଲୁଣ ଯାତିୟ ଦ୍ରବଣ ଲୁଣ ଦ୍ରବଣ ନା ପାଣି ରେ ଲୁଣ ମିଶ୍ରିତ କରିକି ମୁଁ ତାକୁ ସବୁଦିନ ଗୋଟିଏ- ବୋଟଲ ପାଣି ଫୁଲ କରି ତାକୁ। ସେବନ କରୁଛି ଯାହା ଦ୍ଵାରା ମୁଁ ସୁସ୍ଥ ରହିପାରୁଛି ଏବଂ ଅଂଶୁଘାତକୁ ଅଂଶୁଘାତକୁ ଦୃଢ ଭାବରେ ବିରୋଧ କରିପାରୁଛି ସେଇଥିପାଇଁ ମୋ ଶରୀରର ରୋଗ ପ୍ରତି ପ୍ରତିରୋଧକ ଶକ୍ତି ବହୁତ ଅଧିକ ଅଛି। ସେଥି ନିମନ୍ତେ ମୁଁ ସୁସ୍ଥ ଅଛି ଏବଂ ଆପମଙ୍କ ସହିତ ବାର୍ତ୍ତା କରିପାରୁଛି। ଏବେ ଆପଣ କେମିତି ଅଂଶଘାତକୁ ପ୍ରତିକାର କରୁଛନ୍ତି।
ହଁ ଠିକ କଥା ଆମ- ଆଡେ ଯେତିକି ଖରା ହଉଛି ମୁଁ ସବୁଦିନ ଯାଏ ପିଠା ଘରକୁ ପଢିବା ପାଇଁ। ଗଲା ବେଳକୁ ସହିତ ମୁଁ ସହିତ। ଛତା ଆଉ ଯାହାଗ ମାନେ ଗୋଟେ ଓଢଣୀ ଧରିକି ଯାଏ। ମୁକୁ ଭଲ ଭାବରେ ଆବଦ୍ଧ କରିକି ମୁଁ ଯାଏ ଆଉ ତାପରେ ଆସିଲା ବେଳକୁ ବି ସେମିତି କଳା ଚଷମା ଓଢ଼ଣୀ ଆଉ ଛତା ବ୍ୟବହାର ଘରେ ଆଉ ଆ ମୁଁ ଅ ଗୋଟେ ଥାଏ ଓ ଆର୍ ଏସ ପାଣି ଓ ଆର୍ ଏସ ପାଣି ବୋତଲ ଧରିକି ଯାଏ ଆଉ ସ୍ପ ନକରେ ଆଉ ଆମର ଗୋଟେ ପାଠାଗାରରେ ମଧ୍ୟ ଗୋଟେ ନମନ ରହିଛି ଯୋଉମାନଙ୍କୁ ଅଂଶୁଘାତ କି କେମିତି ଲାଗୁଛି ସେମାନଙ୍କୁ ମଧ୍ୟ ସେମାନେ ବା ବିନା ମୂଲ୍ୟରେ ଓ ଆର୍ ଏସ୍ ଦୋଉଛନ୍ତି ଏଇଟା ଗୋଟେ ବହୁତ ଭଲ କଥା।
ହ ଆଛା ବଢିଆ କଥା ଆପଣ ମତେ ଜଣେଇଲେ। ଏହି ସନ୍ଦେଶ ମୋ ପାଇଁ ବହୁତ ଆନନ୍ଦ ଦାୟକ ହେବ। ଆପଣ କହିଲେ ଆପଣ ପାଠାଗାରକୁ ଯାଉଛନ୍ତି। କେଉଁଥି ନିମନ୍ତେ ପ୍ରାର୍ଥନାଗାରକୁ ଆପଣ ଯିବା ହେ?
ମୁଁ ପ୍ରତିଯୁକ୍ ମୂଳକ ପରୀକ୍ଷା ନିମନ୍ତେ ପ୍ରିପ ପ୍ରସ୍ତୁତ କରୁଛି ସେଥିପାଇଁ ମୁଁ ସବୁଦିନ ପାଠ ପାଠାଗାରକୁ ଯାଉଛି।
ଅଚ୍ଛା ଆପଣ ତାହେଲେ ବର୍ତ୍ତମାନ କୌଣସି ପ୍ରକାର କାର୍ଯ୍ୟ କରୁନାହାନ୍ତି?
ନାଇଁ ମୁଁ
ଆପଣ ବେକାର୍ ହେଇ
ଗୋଟେ ଜଣଙ୍କୁ ପାଠ ପଢୁଚି ଆଉ ମୋର ବାକି ତକ ସବୁ ଟୋ ମାନେ ଯେତିକି ରହିଲା ସମୟ ମୁଁ ମୋ ପାଠାଗାରରେ ଦୋଉଛି। ଆଉ ଘରେ କିଛି କାମ କରୁଚି। ମୁଁ କିଛି ପୋଷା ଜନ୍ତୁକୁ ରଖିଚି ସେମାନଙ୍କର ଯତ୍ନ ନୋଉଛି।
ନା ନା ନା ଆକ୍ଚୁଲି କହିବାକୁ ଗଲେ ଆପଣ ହୋଉଚନ୍ତି ଗୋଟିଏ ବେକାର୍ ମୁଁ ଯେତିକି ଆପଣଙ୍କ କଥାରୁୁ ଜାଣିପାରିଲି। ଆପଣ କିଛି ରୋଜଗାର କରନ୍ତି କି?
ହଁ ମୁଁ ରୋଜଗାର କରେ।
ଆଚ୍ଛା। ହ ଭଲ କଥା ଏଇଟା ଆଉ କଣ ଏତେ ବୟସରେ ରୋଜଗାର କରିପାରୁଚନ୍ତି ଏବଂ ଆପଣଙ୍କ ବିିବାହ କଥା କଣ ଥିଲା? ଆପଣ ବିବାହିତ ନା ଅବିବାହିତ?
ଅ ଦେଖନ୍ତୁ ଆଉ ମୁଁ ତ ଏମ୍ ମୁଁ ଚନ୍ତୁ ସମସ୍ତଙ୍କର ଗୋଟେ ସମୟ ଥାଏ ଅ ବିବାହ କରିବା ନିମନ୍ତେ ତ ଏଇ ବିଷୟରେ ମୁଁ ତ ଏବେ କିଛି ଭାବି ନାହିଁ ଦେଖିବା ଆଗକୁ ଯାହା ହୋଉଚି ଆଉ।
ଆ ଆ ଆଗକାଳ ସମୟରେ ଏଠାରେ ବାଲ୍ୟ ବିବାହ ମାନଙ୍କ ଏକ ପ୍ରଥା ଚାଲୁଥିଲା ଆପଣ ସେଇ ବିଷୟରେ କଣ କହିବା ହେବେ?
ହଁ ବାଲ୍ୟ ବିବାହ କୁ ଯେତେବେଳେ ସେ ମାନେ ସେଇ କାମ କରୁଥିଲେ ଏଇଟା ତ ବର୍ତ୍ତମାନ ଶୁଣିଲେ ବହୁତ ଆଶ୍ଚର୍ଯ୍ୟ ଲାଗୁଚି ଆଉ ବହୁତ ନିନ୍ଦା ମଧ୍ୟ ଲାଗୁଚି। କି ଗୋଟେ ଛୋଟ ପିଲାଟେ କିଛି ଜାଣିିନଥିବ ତାକୁ ନେଇକି ଜବରଦସ୍ତି ବାହାଘର କରିଦେବା ଅ ଏତେ ଏଇଟା ଠିକ କଥା ନୁହଁ କିନ୍ତୁ କେତେ ଜଣଙ୍କ ତ ଛଅ ସାତ ବର୍ଷରୁ ଏମିତି ବିବାହ କରିଦେବେ ସେମାନେ କିଛି ଜାଣିନଥିବେ। ଘରର କାମ ବିଷୟରେ ଜାଣି ନଥିବେ ଆଉ ଗୋଟେ ଏମତି ରୀତି ଥିଲା ଆଉ ବହୁତ୍ ଭଲ ଭଲ କଥା କି ଏଇ ରୀତି ଏବେ ଉଠିଚି। ଆଉ ସରକାରଙ୍କ ତରଫରୁ ବୟସ ସୀମା ମଧ୍ୟ ବଢି ଯାଇଚି। ମୋ ପିଲାଙ୍କ ପାଇଁ ଦୁଇ ବର୍ଷ ସେଟା ଙ୍କ ପାଇଁ ଅଠର ବର୍ଷ ବର୍ତ୍ତମାନ ସୁଧା ତ ହେଇଯାଇଚି। ଆଉ ଏଇ କଥା ତ ବହୁତ ଭଲ ଆଉ ମ ମତେ ତ ବାଲ୍ୟ ବିବାହ କ ଥା ଭଲ ଲାଗେ ଆପଣଙ୍କୁ କେମିତି ଲାଗେ?
ନାଁ। କହିବାକୁ ଗଲେ ଆମୁକୁ ସମୟ ଅନୁସାରେ ନିଜକୁ ପରିବର୍ତ୍ତନ କରିବାକୁ ହେବ।
ହଁ।
ଓ ସେହି ସମୟରେ ଏହି ପ୍ରଥା ନିଶ୍ଚିତ ଭାବରେ ସମସ୍ତେ ତାକୁ ସ୍ବୀକାର କରୁଥିଲେ ଏବଂ ଚାଲୁଥିଲା। କିନ୍ତୁ ବର୍ତ୍ତମାନ ଜୀବନରେ ଏଇ ସବୁ ପ୍ରଥା ଭଲ ନୁହେଁ ଆମେ ଆମକୁ ସୁଦୃଢ କରିବାକୁ ହେବ। ବର୍ତ୍ତମାନ ଯେଉଁ ସବୁ ହୁଁ
ହୁଁ।
ଜିନିଷ ହେଲାଣି ଯେତେ ସବୁ ଜିନିଷ ତିଆରି ହେଲାଣି ଯାହା ଆମ ପାଖରେ ଆଭେଲେବୁ ଯାହା ଆ ପାଖରେ ଅଛି ତାହାକୁ ନେଇକି ଆମେ ଆଜ୍ଞା ଆଜ୍ଞା ଯାହା ଆମ ପାଖରେ ଉପଲବ୍ଧ ଅଛି। ତାକୁ ନେଇକି ଆମେ ନିଜକୁ ସୁଧୃଢ କରିବା ଆମ ଦେଶକୁ ସୁଧୃଢ କରିବା। ଆମ ଘରକୁ ସୁଦୃଢ କରିବା ଏବଂ ଆମ ଦେଶ ନାମକୁ ନେଇ ସର୍ବ ଶ୍ରେଶ୍ରେଷ୍ଠ ସ୍ଥାନରେ ପହଞ୍ଚେଇବା ସେଇଥିପାଇଁ ଆମେ ଦି
ଲେ ହଁ ହଁ ନିହାତି ଭାବରେ ଆପଣ କହିଲେ ଆପଣ ବିଦେଶରେ ରହୁଚନ୍ତି। ଆଚ୍ଛା ବିଦେଶରେ ଏଇ ବିବାହ ନୀତିରେ ଆପଣ କଣ ଦେଖୁଚନ୍ତି? ସେମାନେ କଣ ବାଲ୍ୟ ବିବାହ ରୀତି କୁ ମାନୁଛନ୍ତି? ନା ସେମାନେ ମଧ୍ୟ ଆମର ଓଡିଶା ପରି କି କିଛି ପରି ସେଇଭଳି କିଛି ପରିବର୍ତ୍ତନ ଆସି ଚି ତାଙ୍କର ନା ସେମାନଙ୍କର କେମିତି କଣ ଅଛି ଟିକେ କହିବେ?
ଦେଖନ୍ତୁ ମୁଁ ବିଦେଶରେ ରହିଲି ମଧ୍ୟ ମୋର ସବୁ ଜିନିଷ ମୋ ଦେଶ ସହିତ ଜଡିତ ହେଇକି ଅଛି। ମୁଁ ମୋ ଦେଶର ପରମ୍ପରା କୁ ସବୁବେଳେ ଉୂର୍ଣମ ଦିଏ ଏବଂ ମୁଁ ସବୁବେଳେ ମ ଦେଶ ଦେଶ ଶରୀର ଟା ହେଇକି କିନ୍ତୁ ମତେ ଏହି ବିଦେଶ ସ ଗୋଟେ ଜିନିଷ ସବୁଠୁ ଭଲ ଲାଗେ ସେଇଆ ହଉଚି ସେମାନେ ବହୁତ ଭଲ। ସେମାନେ କାହାକୁ ଦେଖିଚି ଭାବନ୍ତିନି ତାଙ୍କ ଇ ଛା ଯାହା ହୁଏ ସେମାନେ କରନ୍ତି। ଅଠର ବର୍ଷ ହେଇ ସାରିଲା ପରେ ଯେତବେଳେ ସେମାନେ ଆମ ଆଇନ ଦୁଷ୍ଟିରୁ ଯୋଗ୍ୟଭୂତ ହୋଇଯାଆନ୍ତି ସେମାନେ ତାଙ୍କ ଇ ଇଛା ଅନୁସାରେ ସବୁ ଜିନିଷକୁ ଦେଖ ନ୍ତି ଦେଖିଲା ପରେ ତାଙ୍କୁ ଯୋଉଠି ଭଲ ଲାଗେ ସେମାନେ ସେଇ କାମ କରନ୍ତି। କାହାକୁ ଉଡ଼ାଜାହାଜ ଚଲେଇବା ପାଇଁ ଭଲ ଲାଗେ ତ ସିଏ ସେଇ କାମ କରିବାକୁ ଯାଏ କାହାକୁ ଘର ସଫା କରିବାକୁ ଭଲ ଲାଗେ ସେ ସେଇ କାମ କରିବାକୁ ଯାଏ। କିନ୍ତୁ ଆମର ଏଠାରେ ଜଣ ଆମ ଭାରତ ଦେଶରେ ସେମିତି ହୁଏନି ଆମ ଭାରତ ଦେଶ ଷରେ ଜଣକୁ ତିରିଶ ବର୍ଷ ତେଇଶି ବର୍ଷ। ଯେମିତି ଆପଣଙ୍କୁ ଦେଖନ୍ତୁ ଆପଣ ଏତେ ବଡ ହେଲେଣି ବର୍ତ୍ତମାନ ବେକାର ହେଇକି ଆପଣ ପାଠାଗାର ଯାଉଛନ୍ତି ପାଠ ପଢିବା ପାଇଁ। ନ୍ତୁ ସେଠା ସେମିତି ହୁଏନି ସେଠାରେ ସମସ୍ତେ ରୋଜଗାର କରିବାକୁ ଟ୍ରାଏ ଚେଷ୍ଟା କରନ୍ତି ସେମାନେ କଣ ହବ ନା ଏହା ଫଳରେ ସେମାନେ ନିଜେ ନିଜ ଗୋଡରେ ତିଆରି ଠିଆ ହେଇପାରିବେ। ସେଇଟା କି ମତେ ବହୁତ ଭଲ ଲାଗେ। ତ ଆପଣ ମଧ୍ୟ କିଛି ଶିଖନ୍ତୁ, ମୁଁ ମଧ୍ୟ ଶିଖିଲିଣି ଏଇଠି ରହିକି ଏବଂ ବହୁତ ଜଲ୍ଦି ଚେଷ୍ଟା କରିବି ଓଡିଶାରେ ସେ ସବୁ ପରିବର୍ତ୍ତନ ନିବା ପାଇଁ ଆ ଆ ଆପଣ ଆଉ କିଛି କହିବେ?
ତ ବହୁତ ଭଲ କଥା କଣ କହିଲେ?
ଆପଣ କିଛି କହିବାକୁ ଚାହିଁବେ ଏଇ ବିଷ ବିଷୟରେ ଏଇ ବିଷୟରେ ନୁହଁ ଆପଣ ମତେ ଆଉ କିଛି କହିବାକୁ ଚାହିଁବେ କି?
ହଁ ଏ ଏଇରା ତ ଆପଣ ଯୋଉଟା କହିଲେ ଏଇଟା ଏହା ଏକ ସ୍ଵାଗତ ଯୋଗ୍ୟ ପଦେକ୍ଷେପ୍। କିନ୍ତୁ ଦେଖନ୍ତୁ ବିଦେଶ ରୀତି ନୀତି ଅଲଗା ଥାଏ ସେମାନଙ୍କ ବେଶ ପୋଷାକ ଅଲଗା ଥାଏ କିନ୍ତୁ ଆମର ଗୋଟେ ପ୍ରକାରର ଥାଏ। ଯଉଟାକି ବହୁତ ଯାହାର ଯେମିତି କାହାକୁ ତ ଆମେ ଅ ତିରଞ୍ଜିତ କ କହିବେ ନା। ତ ଯାର ଯେମିତି ଥାଏ ତାକୁ ଆମେ କରିବା ଦରକାର। ହଁ ଆମର ଯୋଉଟା କହିଲେ କିଛି କ୍ଷେତ୍ରରେ ଏଇଟା ପରିବର୍ତ୍ତନ କରାଯାଇ ପାରିବ। ଯଦି ଆମେ ଗୋଟିଏ ଆପଣ ସତର୍କ ହେବେ ଆପଣ କିଛି ଜଣ କହିବେ ଗୋଟେ ଗୋଷ୍ଠୀକୁ କହିବେ ତାପରେ ସେମାନେ ମାନିବେ ତ ଏମିତି ହେଇକି। ଆମର ସମସ୍ତ ଲୋକ ଏଇଟାକୁ ମାନିବେ ଯେଉଁଟାକି ଆମ ପାଇଁ ଠିକ୍ ହେବ।
ତ ଆପଣ ଠିକ କଥା କହିଛନ୍ତି। ଆପଣଙ୍କଠୁ ମୁଁ ବହୁତ କିଛି ଶିଖିଲି ଆପଣଙ୍କ ସହ କଥା ହେକି ମତେ ଭଲ ଲାଗିଲା। ଧନ୍ୟବାଦ ମୁଁ ଏ ବି ରହୁଛି।
ଆଜ୍ଞା ଆଜ୍ଞା ଧନ୍ୟବାଦ।
ଧନ୍ୟବାଦ।
ଧନ୍ୟବାଦ।